ହଁ।
କହ।
କଣ କରୁଚ?
ମୁଁ ବସିଥିଲି ଏଠି ଆଉ, ତମେ?
ମୁଁ ବି ଏଇ ସେମ ବସିଛି ଆଉ। କଣ କରୁଚ ପୂଜା ହେଲେ ତ ଝିଅ ମାନଙ୍କର ବଡ କାମ ହଉଛି ଫୋନ ଧରିବା। ଚ୍ୟାର ଧରିବା, ପାଣି ବୋଟଲ ଧରିବା, ବସିବା। ଜି।
ଇଏଆ କର ଆମର ହଁ ସେୟା ତ କରେ କିନୁ ଆଜି ଯାଇଥିଲୁ ବୁଲାବୁଲି ପାଇଁ ଫ୍ୟାମିଲି ବୁଲାବୁଲି କରିବା ପାଇଁ ବହୁତ ସାରା ବହୁତ ସାରା ବୁଲାବୁଲି କରି ଏବେ ଜଷ୍ଟ ଆସି ପହଞ୍ଚୁଛି ଘରେ। ହଁ ଫ୍ୟାମିଲି ଆଉ କପିଳାସ ଯୋଉଁ ଢେଙ୍କାନାଳ କପିଳାସ ଯାଇଥିଲୁ ତ ସିଆଡ଼େ ଜୋରନ୍ଦା କପିଳାସ। ସେ ବହୁତ ସାରା ମନ୍ଦିର ଉନ୍ଦର ବୁଲାବୁଲି କରିକି।
ଆଚା କେତେବେଳେ ସ
ହଁ ହଁ ସକାଳୁ ମିସ। ସାଢ଼େ ଛଅଟା ସାତଟା ଭିତରେ ଗଲୁ ବାହାରିକି ଆଉ। ଗାଡ଼ି ରିଜର୍ଭ ହଁ ହଁ ଗାଡି ବୋଲରରେ ରିଜର୍ଭ କରିକି ଯାଇଥିଲୁ ଫ୍ୟାମିଲୀ ସ। ସମସ୍ତେ ବୁଲାବୁଲି କରିକି ଏବେ ଜଷ୍ଟ ପହଞ୍ଚୁଛୁ ଆଉ।
ହୁଁ ଆଛା ଆଛା। ଆଉ ପିକନିକରେ କଣ ଖାଇଲ।
ପିକନିକ୍ କଣ ସେଠୁ ବୁଲାବୁଲି ମନ୍ଦିରରୁ ଆସିଲୁ ମନ୍ଦିରରୁ ଆସିକି ସେଠି ଗଲା ବେଳକୁ ବ୍ରେକଫା କରି ଯାଇଥିଲୁ। ବାହାରେ ଯାହା ଦହିବରା ଟିକେ ଖାଇକିଜାଇଥିଲୁ ତାପରେ ସେଠୁ ଆସିକି ନା ଖାଇଲୁ ସେଠୁ ମନ୍ଦିର ଗୋଟେ ରୋଷ। ହେଇଥିଲା ମନ୍ଦିରରେ ଅରୁଆ ଡାଲମା ଯାହାବି ଯେମିତି ମନ୍ଦିର ଖାଇବା ହୁଏ ସେମି ଖାଇଲୁ ଖାଇସରିକି ପୁଣି ଆଉ ଗୋଟେ ଜୋରନ୍ଦା ମନ୍ଦିର ଗଲୁ ସେଠି ଯାଇକି ବୁଲାବୁଲି କରିକିନା ଏବେ ଆସି ଜଷ୍ଟ ପହଞ୍ଚୁଚୁ ଆଉ ସାଢ଼େ ସାତ ଆଠଟା ବେଳେ। ମଞ୍ଚୁଲୁ ଆଉ। ଆଁ ପାହାଚ ହଁ ମୁଁ। ଯାଇଥିଲି ମାନେ ଆଗୁରୁ ଯେତେବେଳେ ମୋର ପଢ଼ାପଢି ଏମ୍ ବିି ଏ ଟାଇମରେ ଯାଇଥିଲି ଯେତେବେଳେ ପିକିନିକ୍ ଯାଇଥିଲୁ ପୁରା ସ ସବୁ ତେରଶ ବାଉନ କମ୍ପ୍ଲିଟ୍ ହେଲା ପାହାଚ। ସେନ୍ତି ତା ଉପରକୁ ଆହୁରି ପୁଣି ବହୁତ ସାରା ପାହାଚ ଥିଲା ତା ପରେ ଯାଇ ଠାକୁର ଦର୍ଶନ କରିଥିଲୁ। କିନ୍ତୁ ଆଜି ଆମ ଘରେ। ଟିକେ ଦେହ ସମସ୍ତଙ୍କର ଖରାପ ଅଛି ତ ମାନେ ମୋ ଖୁଡ଼ି ଅଛନ୍ତି ଜଣେ ତାଙ୍କର ହାର୍ଟ ପ୍ରୋବ୍ଲେମ୍ ଟିକେ ଅଛି ତ ସେଥିପାଇଁକା। ଆମେ ସିଧା ଗାଡିରେ ହିଁ ପଳେଇଲୁ ଉପୁରୁକୁ ପୁରା ପୁରି। ଚାଲିିକି ଆଉ ଯାଇନୁ ହଁ ହଁ ହଁ ହଁ ହଁ ପୁରା। ରୋଡ଼ ଦେଇକି ହିଁ ପଳେଇଲୁ ରୁରା-ଡାଇରେକ୍ଟ ଠାକୁଙ୍କ ପାଖକୁ ପୁରା ଆଉ।
ଖାଲି ସେତ ସତ ଖାଲି ପାହାଡ ନାଇଁ କି।
ହଁ ହଁ ପାହାଡ କଟ।
ହଁ ଖାଲି ପାହାଡ ଆଉ ଗଛ ନାଇଁ କି।
ପାହାଡ ଗଛ ବୋହୁତ ସାରା ମାନେ ପୁରା ପାଖେରେ ପୁରା ପାହାଡ ମାନ୍-ପାଖରେ ପୁରା ଯିବା ଭଳିଆ ଲାଗିବ ପୁରା ବଢିଆ ଲାଗେ ସେ ଜାଗାରେ ଗଲା ବେଳକୁ ତମେ ଯେ ଯାଇଚ ନା ଯାଇନ?
ହଁ ମୁଁ ବି ଯାଇଚି ମୁଁ କପିଳାସ ଯାଇଚି ପା ତ ଦୁଇ ଥର ଯାଇଛି ମୁଁ ବହୁତ ସାନ ଥିଲି ଯେତେବେଳେ। ଏବେ ଆଉ ଯାଇନି ତ ବହୁତ ସାନ ଯେତୋବେଳେ ଥିଲି ସେତୋବେଳେ ଯାଇଥିଲି ମୁଁ ଜେଜେମା ସହିତ ଯାଇଥିଲି। ଆଉ ଗୋଟେ ଥର ଆମ ଫ୍ୟାମିଲି ପୁରା ଯାଇଥିଲୁ। ବାବା ମା ମୋ ଆମ ସାହି ଯୋଉଁ ଜାଣିଥିବ ତ ଗାଁରେ ତ ଆମ ଘର ନିହାତୀ ହାଁ। ଆମ ସାହିସାରା ଲୋକୋ ଗୋଟେ ଗାଡି କରିକି ପୁରା ସମସ୍ତେ ଯାଇଥିଲୁ।
ସେମିତି ଯାଆନ୍ତି ଆଉ।
ହୁଁ ତମେ କିନ୍ତୁ ତମ କେବଳ ତମ ପରିବାର ଯାଇଥିଲ?
ଯାଇଥିଲୁ ଆଉ କିନ୍ତୁ ହୁଁ। ପଢାପଢି ତ ମୋର ସରିଗଲାଣି ଗ୍ରାଯୁଏସନ୍ ଏମ୍ ବିଏ କରୁଥିଲି। ଏମ୍ ବିଏ ପରେ ଜବ୍ କରୁଥିଲି ଜବ୍ କରିସାରିକି ଗୋଟେ ଇୟର୍ ମାନେ ଜବ୍ କଲି ଗୋଟେ ବର୍ଷ। ତାପରେ ଏବେ ଟିକେ ମାନେ ଗ୍ୟାପ୍ ନେଇଚି ଆଉ ଜବ୍ ଟା ସେଇଟା ଛାଡି ଦେଇଥିଲି ତ ଏବେ ନୂଆ ଜବ୍ ଟିକେ ଟ୍ରାଏ କରୁଚି ଅଲଗା ଦେଖୁଛି ଆଉ।
ଆଛା ଆଛା ଏବେ ଘରେ ଅଛ ନାଇଁ କି?
ରୋଷେଇବାସ ସେମିତି ମାନେ ଜଣା ଆସି ଟିକେ ଟିକେ କିନ୍ତୁ କରେନି ତ ଆଉ ଘରେ ମମି କରିଦିଅନ୍ତି। ତ ମତେ ଆଉ ଏତେ କରିବାକୁ ପଡ଼େନି କିଛି। କିନ୍ତୁ କଲେ କରିଦେବି ଜଣା ଅଛି ମତେ। ହୁଁ ମାନେ ନର୍ମାଲ ହିଁ କରିପାରିବି ଯେମିତିକି ଭାତ ଡାଲି ଭଜା ଏମିତି ଛୋ ମୋଟୋ ଖାଇବା କରିପାରିବି ଏତେ ମସଲା ତରକାରୀ ଭଲସେ ମୁଁ କରିପାରିବିନି ମୋତେ ଆସିବନି। ହୁଁ। ହଁ ସେରା ତ ନାଁ ସେଗୁଡା ତ ଆସିବନି ମୁଁ ଜମା ବି କେବେ କରିନି ଏଇ ଜିନ୍ସ।
ଆଉ ତମକୁ କଁ ତମେ କଁ କରୁଚ ତମର କଣ ପଢ଼ାପଢ଼ି।
ମୋର ପ୍ଲସ୍ ଥ୍ରୀ ସରିଗଲାଣି ମୁଁ ଏବେ ଜବ କରୁଚି।
ଆଚ୍ଛା, ଜବ୍ କଉଠି କରୁଛ?
ଯାଜପୁର ରେ
ଆଚ୍ଛା, ଯାଜପୁର ରେ କରୁଛ। ବଢିଆ ଆଉ। ଆଉ ଆଜି ଦିନ ସାରା କଣ କରୁଥିଲ? କେମତି କଣ ସବୁ ଦିନ ସାରା ଚାଲିଛି?
ହଉଛି ଦିନ ସାରା ଫାଷ୍ଟ ଉଠିଲି, ହଉଛି ଛଅଟା ବେଳେ ଉଠିଲି ତାପରେ ବିସ୍କୁଟ ଆଣି ଖାଇଲି। ଖାଇସାରିକି ମୋ ସାଙ୍ଗ ଟିକୁ ଫୋନ୍ କଲି। ଆଜି ମୋ ସାଙ୍ଗଟିର ବାହା ବାହାଘର ଥିଲା ତ ଆଜି ମୁଁ ଛୁଟି ନେଇଥିଲି। ତ ତାପରେ ଆମ କଥା ହେଲୁ କେତେବେଳେ ଯିବୁ କଣ କରିବୁ। କଣ ପିନ୍ଧିକି ଯିବ, ଝିଅ ପିଲା ମାନେ ତ ଜାଣିଥିବ ବାହାରକୁ ଯିବ ମାନେ, କଣ ପିନ୍ଧିବାର ସେଟା କଣ ପିନ୍ଧିକି ଯିବୁ।
ମାଚିଙ୍ଗ ବି ଦରକାର ଚୁଡ଼ି ଦରକାର, ଝୁମକା ଦରକାର, ଏଇଟା ସେଇଟା ସବୁ
ହଁ, ମୁଁ ଏଇଟା ପିନ୍ଧିକି ଯିବି ମାନେ ତୁ ବି ଗୋଟେ ଏମିତିଆ ପିନ୍ଧିିକି ଯିବୁ ତୁ ସେମିତିଆ ପିିନ୍ଧିକି ଯିବୁ, ତୁ ଏମିତିଆ ପିନ୍ଧିକି ଯିବୁ, ମୁଁ ଏମତିଆ ଟା ପିନ୍ଧିକି ଯିବି, ତୁ ବି ସେମିତିଆ ଟା ପିନ୍ଧିକି ଯିବୁ ନାଇ କି? ତ ସେଇଟା ଆମେ କଥା ହେଲୁ ମୋ ସାଙ୍ଗ ଙ୍କ ସହିତ କଥା ହେଲି ସାଙ୍ଗମାନଙ୍କ ସହିତ ତାପରେ ଆମେ ଗିଫ୍ଟ୍ ପୁଣି ଗୋଟେ ବଡ ଜିନିଷ ହୋଉଚି କଣ ଗିଫ୍ଟ୍ ଦବା ଆମେ ତାକୁ। ନିହାତି ପୁଣି ସେଇଟା କଥା ହେଲୁ ତାପରେ କଥା ହେଇସାରି ଗାଧେଇଲୁ ଗାଧେଇ ପା ବାହାର ସାରିକି ଗଲୁ ହୋଉଚି ଦୋକାନ ଗଲୁ ହୋଉଚି ଏଇ ଯୋଉ ମାର୍କେଟ ଅଛି ଆମ ଘର ପାଖେରେ।
ହଁ ହଁ ହଁ ହଁଅ।
ସେ ବସ ରେ ବସିକି ଆମେ ସମସ୍ତେ ମାର୍କେଟ ଗଲୁ। ମାର୍କେଟ ଯାଇକି ଦେବ ପାଇଁ ଗିଫ୍ଟ ଆଣିଲୁ ତା ପାଇଁ। ତାପରେ ଆସିଲି ଘରକୁ ଆସିକି ଖାଇଲୁ ଖାଇସାରି ହେଇଲା ମୋର ତାଙ୍କର ମନ୍ଦିର ବାହାଘର ଥିଲା ଦିନ ବାହାଘର ତ ଆମେ ଦିଟା, ସାଢେ ବାରଟା ଗୋଟେ ବେଳକୁ, ବାହାରିକି ସମସ୍ତେ ଗଲୁ ମନ୍ଦିରକୁ ତ ସବୁ ଆମ ସ୍କୁଲ ସାଙ୍ଗ ନା ତ ସବୁ ପୁରା ସ୍କୁଲ ରେ ସମସ୍ତେ ପୁରା ଆସିଥିଲେ
ହୁଁ ଆଚଛା ହଁ।
ହୁଁ।
ମାନେ ଘରେ ବାହାଘର ନା ମନ୍ଦିର ଥିଲାର ବୋଲି କହିଲ ମନ୍ଦିର ବାହାଘର ହେଲା ହଁ।
ହୁଁ ସବୁ ସାଙ୍ଗମାନେ ଆସିବେ ତାପରେ ସେଠି ସମସ୍ତେ ଫଟୋ ଫଟୋ ଉଠେଇଲୁ ଗିଫ୍ଟ ଦେଲୁ ଭୋଜି ଖାଇଲୁ ତାପରେ ଆସିଲି ଆସିକି ଧୁଆ ଧୁଇ ହେଇକି ଯାଇଥିଲି ଖୁଡିଙ୍କ ଘର ଆଡେ ବସିଥିଲି ତା ପରେ ସନ୍ଧ୍ୟାବେଳେ ଟିକେ ମାର୍କେଟ ଯାଇଥିଲି ଟିକେ କାମଥିଲା ଆମ ମର୍କେଟ କୁ ତାପରେ ଆସିକି ବସିଚି ଛାତ ଉପରେ ଚେୟାର ପକ
ହଁ ଛାତ ଉପରେ ତ ମାନେ ବଢିଆ ଲଗେ ସନ୍ଧ୍ୟା ବଳିଆ ମୋର ବି ସେଇଆ କାମ ସନ୍ଧ୍ୟା ବେଳେ ଶୋଇକି ଉଠିବା ପରେ ମୁଁ ସନ୍ଧ୍ୟା ବେଳେତ ଯାଇଁକି ସବୁବେଳେ ପ୍ରାୟେ ସେ ମିଉଜିକ ସୁ ଶୁଣା ହବ ଗୀତ ଶୁଣିବି ମାନେ ବୁଲିବି ଫୋନ୍ ଧରିକି ବୁଲଥିବି ଛାତ ଉପରୁ ବଢ଼ିଆ ଲାଗିବ ବସିକି।
ସେଥି ପାଇଁ କହିନି ସନ୍ଧ୍ୟା ହବ ମାନେ ଝିଅ ଛୁଆଙ୍କର ଗୋଟେ ଚେୟାର ଫୋନ ଆଉ ପାଣି ବୋତଲ ଏତିକି ଆଉ ପୁଣି ଦରକାର ନାହିଁ, ହୁଁ। ହୋଉ ମା ମାନଙ୍କର ହଉଚି ସନ୍ଧ୍ୟା ହବ ମାନେ ଟିଭି ରିମୋଟ୍
ହଁ ମୁଁ ବି ତ ମାନେ ସନ୍ଧ୍ୟାବେଳେ ହିଁ ଟିଭି ଦେଖେଇ ସାତଟା ଯାକ ତାପରେ ତାର ରୋଷେଇ ଯା ବଲେ କରିବ ଆଉ କଣ କରିବ ରୋଷ ରୋଷେଇ କରିବି ତା ପରେ ଯାଇଁ ପୁଣି ରାତି ଲେଟରେ ପୁଣି ଟିଭି ଦେଖାହବ।
ହୁଁ
ହୁଁ
କିନ୍ତୁ ସନ୍ଧ୍ୟା ହବ ମାନେ ଟିଭି ରିମୋଟ
ହଁ ହଁ ଯିବ ହଁ ସିଏ ହଁ
ତମେ ଟିଭି ଦେଖ।
ଟିଭି ତ ନହିଁ ଛୋଟବେେଳେ ସେ ଆଗରୁ ସ୍କୁଲ ପଢିଲାେଳେ ଟିଭି ଦେଖୁଥିଲି, ତାପରୁ ଟିଭି ଅଭ୍ୟାସ ନାହିଁ। ଫୋନ ହେଇଗଲା ଆଉ ଫୋନ ଧରିଲା ପରେ ଆଉ ଟିଭି ଗଲା ଆଉ ଫୋନ ଚଲାଉଛି ସବୁବେଳେ।
ଅ ଆଉ ଘରେ କିଏ କିଏ ଅଛନ୍ତି?
ଘରେ ବାବା ମମି ଆମେ ଚାରି ଭଉଣୀ ମୋ ଦିଦି ତାର ବାହାଘର ହେଇଯାଇଛି। ଆମେ ତିନି ଜଣ ଜଣ ଘରେ ଏବେ ଆଉ।
ଭାଇ
ଭାଇ ତ ନାହାଁନ୍ତି, ଆମେ ଚାରି ଭଉଣୀ ହିଁ ଖାଲି। ନାଇଁ ମୁଁ ଓ ଦିଦି ଦିଦି ପରେ ମୁଁ ମୋ ତଳେ ଆଉ ଦି ଜଣ ଅଛନ୍ତି। ଉ ତମର କିଏ ଭାଇ ଭଉଣୀ କୁହ କେତେଜଣ?
ଆମେ ମୁଁ, ମୋ ଭାଇ, ମୋ ବାବା, ମୋ ମା।
ହୁଁ ହୁଁ ଭାଇ ମାନେ। ତୁ କଣ ପଡ଼ୁଛନ୍ତି?
ସେ ପ୍ଲସ ଥ୍ରୀ କରୁଛି।
ଆଚ୍ଛା।
ମୁଁ ବୁଝଛି ଆଉ। ହଁ। ତମେ ତ ଏଲର୍ଡୀ କରି ଛାଡି ସାରଛ।
ହଁ ମୋର ତ କରି ଛାଡି ଦେଇଛି କଣ, ତ ବି ବହୁତ ଦିନ ହେଲାଣିି ଛାଡିଦେଲେଣି, ନୂଆ ତ ଦେଖୁଛି ଭଲ ତ କିଛି ମିଳୁନି, ଭଲ ମିଳିଲେ କରିବି ମିଳିନି ସେମିତି ଆଉ,
କଣ କହିଛ
ହାଜ୍ ନାଇଁ ଏକ୍ସପେରିଏନ୍ସ ହେଇଗଲାନି ମାନେ ଗୋ ଗୋଟେ ବର୍ଷ ହିଁ କରିଥିଲି ସେ କହନା ସାଲାରୀ ପ୍ରୋବ୍ଲେମ୍ ଟିକେ ହେଲା। ତ ପଇସା ପତ୍ର ପ୍ରବ୍ଲେମ ଯେତୋବୋଳେ ହେଲା ତ କହିଲେ ସେ କଥା ସେନ୍ତି। କିଛି ସଲ୍ଭ ନ କଲେ ମୁଁ ଛାଡ଼ିଦେଲି ଆଉ। ହଁ ସେ ତ ହଁ। ହଁ ସେଟା ତ ତାପରେ ବି ଭୁବନେ ଶ୍ଵର ରେ ନା ତ ସେଠି ସେମିତି ସାଲାଇନ୍ ନହେଲେ ସେଠି ମାନେ ରହିହବନି କମ ପଇସାରେ ତ ମାନେ ଚଳିବା ବହୁତ ଇଏ ତ ଭୁବନେଶ୍ୱରରେ କରିଥିଲି ଯେହେତୁ ସେଠୁ ଭୁବନେଶ୍ୱରରେ ଛାଡ଼ିଦେଲି ସେଇଥି ପାଇଁ ଛାଡ଼ିଦେଲି ଘରେ ଅଛି ଏବେ ତା ତା ପରେ ହେଲା ପରେ ପୁଣି ଯିବି ଭୁବନେଶ୍ୱର ଆଉ। ଦିନରେ ସେଇଟା ହିଁ ମନ୍ଦିରରେ ହିଁ ଖାଇଥିଲୁ ଯାହା। ନା ହଁ ହଁ ସମୁଦ୍ର ରେ କାଇ ସନ୍ଧ୍ୟାରେ ସେତେବେଳେ ଆସିଲୁ ଆମର ଏଇଠୁ ମା ମର୍କେଟ୍ ପାଖରେ ଗୁପଚୁପ୍ ଖାଇଲୁ ଗୁପଚୁପ୍ ଖାଇକି ଚା ପିଇଲୁ। ତାପରେ ଏବେ ବି ଘରକୁ ବି ଖାଇବା ନେଇକି ଆସିଚୁ। ଯାହା ମମି କଣ ରୋଷେଇ କରୁଥୁବ ମୁଁ ଖାଇବା ବି ନେଇକି ଆସିଥିଲୁ ଖାଇବୁ ଯାହା ରାତିରେ ଏବେ ଆଉ।
ହୁଁ। ନାଁ।
ହୁଁ ଏତେ ଦୂରରୁ ଥକିକି ଆସିଥିଲି ହଁ ପା ରୋଷେଇ କରିବି ନାଇଁ ମମି ଯାଇନଥିଲା ମମି ଦେହ ଖରାପ ଥିଲା ନା ତ ଟିକେ ସେଥିପାଇଁ ମମି ଯାଇ ନଥିଲା ଆଉ ସମସ୍ତେ ଆମେ ଯାଇଥିଲୁ ମମି ହିଁ ଜାଇନଥିଲା ମୋ ଖୁଡି ଦାଦା। ସବୁ ଆମେ ସବୁ ତିନି ଭଉଣୀ ଯାକ ମୋ ଜେଜେମାଆ ବି ଯାଇଥିଲା ସମସ୍ତେ ଆମେ ଯାଇଥିଲୁ। ହଁ ମମି ଦେହ ପା ଭଲନଥିଲା ମନା କଲା ମୁଁ ତାକୁ ଯେ ତେ କହିଲି ଚାଲ ଚାଲ ଯିବୁ ଚାଲ୍ ନା ନାଇଁ ମୁଁ ଯିବିନି ମୋ ଦେହ ଭଲ ଲାଗୁନି ମୁଁ ଯିବିନି ବୋଲି। ନି ମନାକଲା ହୁଁ। ହୁଁ ଆଉ କଣ? ଆଉ
ଭଉଣୀ ମାନେ ସବୁ
ହଁ ଦୁଇ ଜଣଙ୍କର ହିଁ ପଢ଼ା ଚାଲିଚି ଦି ଜଣଙ୍କର ହିଁ ପିଜି ଚାଲିଚି ଫାଷ୍ଟ ଫାଷ୍ଟ ୟିଅର ସେକେଣ୍ଡ ୟିଅର ଦି ଜଣ ଙ୍କ ର ଚାଲିଚି ମୋର ବି ସେକେଣ୍ଡ ୟିଅର। ତାହେଲେ ମୋ ଭଉଣୀ ମୋ ତଳ ଭଉଣୀ ରହେ ଥିବ ତୁମେ ଆଉ।
ହୁଁ ମୁଁ ସେକେଣ୍ଡ ଚାଲିଚି।
ହଁ ଆଉ ତମ ଦେହ ଭଲ ଅଛି ନାଁ ହଁ ହଁ ମୋ ଦେହ ବହୁତ ଭଲ ଅଛି। କି ଏବେ ଖାଲି ଯାହା ମାନେ ବୁଲାବୁଲି ଏତେ ସାରା ଚାଲିକି ବୁଲିକ ଆସି କି ପୁରା ଥକା ଲାଗୁଚି ଟିକେ ଆଉ ନ ହେଲେ ସବୁଠୁ ହଁ ଆଜି ତ ବୋହୁତ ଥକା ଲାଗୁଥିବା ଏତେ ବାଟ ଯେହେତୁ ହଁ ହଁ। ହଁ ପା ହୁଁ।
ବୁଲିଚ ପୁଣି ଗାଡିରେ ବି
ହଁ ଆଗରୁ ହଁ। ମାନେ ଯିବା ସେମାନେ ବୁଝିପାରିଲିନି ଗାଡିରେ ଯିବା ସିଏ
ମାନେ ଯଉ କଲେଜ ଯେତେବେଳେ ଯାଅ ଯେତେବେଳେ ଜବ୍ କରୁଥୁଲ କେଉ ଥିରେ ଯିବା ଆସିବା କର ସ୍କୁଟି ନେଇକି ନା
ଯେତବେଳେ କରୁଥିଲି ନାଇଁ ଜବ୍ ଯେତବେଳେ କରୁଥିଲି ଭୁବନେଶ୍ୱରରେ ସେଟା ମାନେ ପାଖ ଥିଲା ଦୁଇ ତିନି କିଲୋମିଟର ଥିଲା ମୁଁ ବସ ରେ ହିଁ ପଳାଏ।
ହୁଁ।
ଟୁ ମାନେ ରସୁଲୁଗଡ଼ରୁ ରସୁଲଗଡ଼ରେ ରହୁଥିଲ ତ ରସୁଲଗଡ଼ରୁ ଆଚାର୍ଯ୍ୟ ବିହାର ଯାଏ ମାନେ ତିନି କିଲୋମିଟର ହବ। ତ ସେଠି ବସରେ ପଳାଏ ଆଉ ଏଠି ତ ଘରେ ତ ଗାଡି ଫାଡ଼ି ସ୍କୁଟି ଫୁଟି ଧରି କି ନା ବୁଲାବୁଲି।
ଆଚ୍ଛା ଆଚ୍ଛା ଗାଡିରେ ତହେଲେ ଟ୍ରାଭେଲ କରିବାର ଅଭ୍ୟାସ ଅଛି ମାନେ ତ ଏତେ ଆଉ କଷ୍ଟ ଲାଗିବନି।
ହଁ ହଁ ହଁ ହଁ ହଁ ସେଇୟା।
ନାଇଁ କି ଗାଡିରେ ଯିବା ଆସିବା କରି ଗାଡିରୁ ଯିବା ଆସିବା କରି ଅଭ୍ୟାସ ହେଇଗଲାଣି ଆଉ କିଛି ଲାଗୁନଥିବ? ହୁଁ।
ଆଉ ଶୋଇବେ କେତବେଳେ? ଶୋଇବି ଆଉ ଖାଇବା ତ ହେଇନି ଖାଇବୁ ଖାଇଲା ପରେ ଶୋଇବୁ ଆଉ ଶୋଉ ଶୋଉ ମୋତେ ଲେଟ୍ ହେଇଯାଏ ଗୋଟେ ଦିଟା ହେଇଯାଏ ସାଢେ ଗୋଟେ ହେଇଯାଏ।
ଏତେ ଡେରି?
ହଁ ମୁଁ ଲେଟ୍ ରେ ଶୁଏ ଆଉ ଲେଟ୍ ରେ ଶୋଇକି ସକାଳୁ ବି ଲେଟ୍ ରେ ଉଠେ।
ହଁ କିଛି କୁହନ୍ତିନି ମା।
ଉଁ ଅ-ହଁ ଗ-ଗାଳି ତ ଶୁଣେ ସକାଳୁ ହେଲେ ବି ଉଠେନି ସେମିତି ତି ଲେଟେ ହେଇଯାଏ ଆଉ ଆଠଟା ସାଢ଼େ ଆଠଟା ନଅଟା ହେଇଯାଏ।
ହଉ ଆଉ।
ଆଉ ହଁ।
ଆଉ ତମ ସ୍କୁ
ତମର ସ୍କୁଟି ଅଛି ହଁ ହଁ ସ୍କୁଟି ଅଛି। ଘରେ ଅଛନ୍ତି ନା ମାର୍କେଟ ଯାଇଛନ୍ତି ବାବା ଘରେ ଅଛନ୍ତି ବାବା ଅଛନ୍ତି ଘରେ ଏବେ ବାବାଙ୍କର ମୋ ବାବା। ମାନେ ରିଟାୟାର୍ଡ ହେଇଗଲେଣି ଏବେ ଘରେ ହିଁ ପ୍ରାୟ ରହୁଚନ୍ତି ଆ ଗୁରୁତାର ମାନେ ଅଫିସ ଥିଲା ସବୁବେଳେ ଲେଟ୍ ରେ ହିଁ ଆସନ୍ତି ଏ। ରିଟାୟାର୍ଡ଼ ହେଲା ପରେ ଦିନରେ ଯାହା କାମ ସାରି ଦିଅନ୍ତି ରାତିରେ ଆଉ ଯାଆନ୍ତିନି।
ଆଛା ଘରେ ମାନେ ମୁଁ କହିଲି ଏବେ ଘରେ ଅଛନ୍ତି ନା ମାର୍କେଟ ଆଡେ ଯାଇଚନ୍ତି ବୁଲାବୁଲି ପାଇଁ ବସିଚନ୍ତି ବାହାରେ?
ବାବା ଘରେ ହିଁ ଅଛନ୍ତି ବାହାରକୁ ଏତେ ଯାଉନାଁହା।
ଆଚ୍ଛା ଆଚ୍ଛା ହଉ ଭଲ ହେଲା ମୁଁ କହିଲି ଘରେ ଅଛନ୍ତି ନା ମାର୍କେଟ ଯାଇଛନ୍ତି ଏଇ କଥା ପଚାରୁଥିଲି। ହାଲୋ ହୁଁ।